ଅ
ହ
ହାଲୋ ହୁଁ ଶୁଭସନ୍ଧ୍ୟା ସାଙ୍ଗ।
ଆ ଶୀଘ୍ର କାନ୍ଧିଆ
କଁ କରୁଚ?
ଏଇ ବସିଥିଲି ଆଉ ତମେ।
ହୁଁ ମୁଁ ଏଇଠି ଶୋଇଥିଲି ଟିକେ ଆଉ କଣ ଖାଇଥିଲ?
ଆଜି ଖାଇଥିଲି ବ୍ରେଡ଼ ଚପ୍ ଖାଇଥିଲି।
ଓହୋ ମାର୍କେଟ ଯାଇଥିଲ ନା ମାନେ ଘରେ ତିଆରି କରିଥିଲ।
ମାର୍କେଟ ଯାଇଥିଲି ମୁଁ ଦିଦି ଆସିଛି ତ ମିଶିକି ଯାଇଥିଲି ଏବେ। ଖାଇକି ଆସିଲୁ।
ଓହୋ ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ମାମା ସନ୍ଧ୍ୟା ଦଉଛନ୍ତି ଆଉ ବାପା ତ ବାହାରେ ଅଛନ୍ତି ଆଉ। ହୁଁ ଘରେ କୁଣିଆ ଆସିଛନ୍ତି ସବୁ ଅଛନ୍ତି ଏପଟ ସେପଟ ହଉଛନ୍ତି ଆଉ।
ଓହୋ ତାମାନେ ଆଜି ପୁରା ବିଜି ତମେ ନା କି?
ହଁ ଆଜି ବହୁତ ବିଜି ଏବେ ଟିକେ ଦିଦି ରହିବ ତିନି ଚାରି ଦିନ ଘରେ।
ଓହୋ ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ବାପା ମା ଛୋଟ ଭାଇ ଆଉ ମୁଁ ମୋ ଦିଟିି ତ ବାହା ହେଇ ଯାଇଛି। ଆଉ ବଡ ବାପା, ବଡ ବୋଉ ଦାଦା, ଖୁଡି, ଦାଦାଙ୍କ ଝିଅ ଗୋଟେ, ପୁଅ ଗୋଟେ, ଆଉ ବଡ ବାପାଙ୍କର ଝିଅ ଗୋଟେ, ପୁଅ ଗୋଟେ, ଝିଅ ଟା ବାହାହେଇ ଯାଇଛି ଆଉ। ଏତିକି ଆଉ।
ଓହୋ ତାହେଲେ ତମର ଜଏଣ୍ଟ ଫ୍ୟାମିଲି।
ହଁ ବହୁତ ବଡ ଫ୍ୟାମିଲି। ଆଉ ତମର?
ହଁ ଆମର ବି ଜଏଣ୍ଟ ଫ୍ୟାମିଲି। ଆମର ବି ମାନେ ବହୁତ ଲୋକ ଅଛନ୍ତି ବାବା, ମାମା, ଆଉ ମୁଁ, ମୋର ଜଣେ ମୋର ତଳେ ସାନ ଭଉଣୀ ଆଉ ବଡ ବାପା, ବଡମା ତାଙ୍କର ଝିଅ ତିନିଟା, ଗୋଟେ ପୁଅ ଆଉ ଜଣେ ବଡମା, ବଡ ବାପା, ତାଙ୍କର ବି ଗୋଟେ ଝିଅ ଗୋଟେ ପୁଅ, ଏମିତି ଆଉ।
ଆଚ୍ଛା ଭଲ ଆଉ। କଣ କରୁଛୁ ତୁ ଏବେ?
ଏଇ ଏବେ ବସିଥିଲୁ ଆଉ ଆଉ ତମେ ଏଇନା କଣ ପଢାପଢି କରୁଛ?
ନାଇଁ ପଢାପଢି ବେଲି ଗ୍ରାଜୁଏସନ ସରିଛି ଭାବୁଥିଲି ସିଟି ଏବେ ବାହାରିନି କି ଭାବୁଛି ପକେଇବି ବୋଲି କିଛି ଫାଇନାଲ କରନି କଣ କରିବି?
ଆଚ୍ଛା। ମୁଁ ଏବେ ପ୍ଲସ୍ ଥ୍ରୀ ଫର୍ମ ପକେଇଛି। ହଁ ମୁଁ ଦେଖିବା କଣ ହଉଛି ଆଉ ଆସିନି ସିଲେକ୍ସନ ନା ଏଯାଏ କୋଉଠୁ? ଆସିଲେ ଦେଖା ହବ।
ହଁ ଏବେ ତ ଏକ୍ଜାମ ବାହାରିଥିଲେ ରେଜଲ୍ଟ ବାହାରିଲା ପରେ ସବୁ ପକେଇଥିବେ। ଆଚ୍ଛା କୋଉ କୋଉ କଲେଜ ତୁ ପକେଇଛୁ?
ଛତିଆ କଲେଜ, ଚଣ୍ଡିଖୋଲ କଲେଜ, ଚଢେଇ ଧରା କଲେଜ, ପକେଇଛି। ଆଉ ଆମର ଏ ଏପଟ ମୋ ମାମୁଁ ଘର ସାଇଡ ପକେଇଛି ଆନନ୍ଦପୁର କଲେଜ ପକେଇଛି, ଆଉ ଘସି ପୁରା
ଆଚ୍ଛା ତୁ ଯୋଉ ଚଣ୍ଡିଖୋଲ ରେ କଣ କରୁଥିଲୁ ଆଉ କରୁଛୁ କି କରନୁ?
ହଁ କରୁଛି ଏଇନା ଛୁଟି ଅଛି ତ ମାମୁଁ ଘର ଆସିଛି ରଜ ପାଇଁ ବୁଲିବା ପାଇଁ।
ଆଚ୍ଛା ହଁ ଆନ୍ଦପୁରରେ ତ ରଜ ବହୁତ ଭଲ ହୁଏ ମୁଁ ଶୁଣିଥିଲି।
ହଁ ବହୁତ ଭଲ ଆମର ଏଠି ଚାରି ଦିନ ହୁଏ ରଜ। ଆଉ ଫାଷ୍ଟ ରଜ ହଁ ଆମର ଫାଷ୍ଟ ଦିନ ରଜ ଟା ପୁରା ବେକାର ଗଲା ବର୍ଷାରେ।
ଠିକ୍ ସବୁଆଡେ ଏପଟେ ବି କିଛି ସେମ୍ ସ୍ପେଶାଲ ନଥିଲା ସେମତି ରଜ ବେକାର କଲା ଫାଷ୍ଟ ରଜ।
ଆମ ସେଇ ଫାଷ୍ଟ ରଜ ଗଲା ଆଉ ତିନି ଦିନି ଭଲସେ ଯାଇଚି। ସାଙ୍ଗ ମାନଙ୍କ ସହିତ ହେଇଚୁ ଆଉ।
ହେଲା ଆଉ। ଚାରିଦିନି
ରଜ କେମିତି କଣ ଗଲା?
ଆମର ତିନି ଦିନି ରଜ ତା ଦେହରୁ ଫାଷ୍ଟ ଦିନ ବେକାର ରେ ଗଲା। ଆଉ ସେକେଣ୍ଡ ଦିନ ବହୁତ୍ ବଢିଆ ହେଲା, କିନ୍ତୁ ଆମ ଅଲ୍ ଫାମିଲି ପୁରା ଆଉ ଆମ ଫ୍ୟାମିଲି ବନ୍ଧୁବାନ୍ଧବ ସମସ୍ତେ ମିଶି ଗୋଟେ ଭୋଜି ଥିଲା। ସେଠି ସବୁ ଆଟାକ୍ କଲୁ। ସେକେଣ୍ଡ ରଜ ଟା ପୁରା ସ ଯାଇଁ ବହୁତ ବଢିଆ ଗଲା। ଆଉ ଲାଷ୍ଟ ରଜରେ ତୁ ତ ଜାଣିଛୁ ବର୍ଷା ହେଇଥିଲା ସବୁଆଡେ ହେଇଥିଲା।
ନାଇଁ ଲାଷ୍ଟ ରଜରେ ବର୍ଷା ହେଇନି କାଇଁ ଆମର।
ତମର ହେଇନି, ଆମର ଏପଟ ଜୋର ହେଇଚି। ମାନେ ସଖାଳ ଟା ଠିକ୍ ଠାକ୍ ରେ ପଳେଇଲା।
ହୁଁ, ନା। ଏପଟେ ଆମର ଜମା ବର୍ଷା ହେଇନି ଆଉ ତିନି ଦିନ ଯାକ। ଭଲ ହେଇଚି କିନ୍ତୁ ଯାଇଚି ଭଲସେ। ଆଉ ପିଠା କଣ ଖାଇଥିଲ ରଜରେ?
ଆମର ଏଥିର ଆଉ ପୋଡ ପିଠା ହେଇଥିଲା। ଆଉ ଇଟିଲି ହେଇଥିଲା ବି। ମାନେ ସଖାଳେ ଜଳଖିଆ ରେ ଇଟିଲି ଥିଲା ସେକେଣ୍ଡ ରଜରେ। ଫାଷ୍ଟ ରଜ ରେ ପୋଡପିଠା ଥିଲା। ତାପରେ ହେଲା ଆଉ ଗୋଟେ ସିଝା ପିଠା ହୁଏ। ଚ ପୁରୀ ଟାଇପ୍ ର କିନ୍ତୁ ମୋଟା ଟା ହୁଏ ମଝିରେ ପୁର ପସିଥାଏ, ସେମତି ହେଇଥିଲା। ଆଉ ଆଉ ଥିଲା ପକୁଡି ହେଇଥିଲା ବି ଆଉ କାକରା ପିଠା ବି ହେଇଥିଲା। ଆ ଚକୁଳି ଫକୁଳି ଏସବୁ। ଆଉ ତମର?
ଆମର ସେଇ ଆରିସା କାକରା ହେଇଥିଲା। ଆଉ ହେଇଥିଲା ପୋଡପିଠା ଚକୁଳି ଆଉ ମଣ୍ଡା ପିଠା ହେଇଥିଲା, ଏ ଏତିକି ହେଇଥିଲା ଆଉ।
ଉଁ ହୁଁ।
ଆଜି ମୁଁ ଯୋଉ ଘର ସଫା କରୁଥିଲି ସାଙ୍ଗ ମତେ ମାନେ ଏମତି କିଛି ପ୍ଲାଷ୍ଟିକ ଜିନିଷ ମିଳିଥିଲା ମୁଁ ଭାବୁଚି ସେଗୁଡା କଣ କରିମି। ମତେ କିଛି ସଜେସନ ଦେଇପାରିବୁ?
ପ୍ଲାଷ୍ଟିକ ତ ପ୍ଲାଷ୍ଟିକ ତ ଫିଙ୍ଗି ନା ଏଠି ସେଠି ଫିଙ୍ଗିଲେ ଭଲ ନୁହେଁ।
ମାନେ ପ୍ଲାଷ୍ଟିକ ମଗ ମାନେ ଯୋଉ କହନ୍ତିନି ବୋତଲ ଟାଇପ ର ଯୋଉ ଟାଇପ୍ ର ସେଇ ଟାଇପ୍ ର ହେଇଥିଲା କିଛିଟା। ଆଉ କଣ କରିବି ଜାଣିପାରୁନି।
ସେଥିରେ ବି ତ ମୁଁ ତ କ୍ରାଫ୍ଟ ବନାଏ ହେଲା, ଯୋଉ ପ୍ଲା ଷ୍ଟିକ୍ କିନ୍ତୁ ବାହାରେ ଫୋପାଡେନା, ବୋତଲକୁ ନିଜେ ସଫା କରିକି ମତେ ଏ କିଛିଟା ମୁଁ ବନେଇଚି ଘରେ ଅଛି ମୋର, କିଛିଟା ଫଟୋ ଦେବି ରେ ହେଲା ତ ସେଟାକୁ ମାନେ ସେଇ ଟାଇପର କାଟିକି ବାସ୍ ତାପରେ କେବଳ ସର୍ଟ ସର୍ଟ ଡ୍ରଇଂ ଦିଟା ଆଙ୍କିଦବୁ। ମାନେ ସେଗୁରା ଫୁଲ ଗଛ ତା ଉପରେ ଗୋଟେ ଫୁଲ ନର୍ମାଲ ହଉ କିମ୍ବା ଗୋଟେ ମାନେ ଯାହାବି ହଉ, ମାନେ ଆଙ୍କିଚି ତତେ ସେୟାର କରିବି ହ୍ୱାଟସ୍ ଅପ୍ ରେ ଦେଖିକି ସେମିତି କରିଲେ ସେମିତି ଜିନିଷ ୱେଷ୍ଟ ହବନି ବାସ୍ ଗୋ ଟେ ଭଲ ଇଏ ବି ହେଇଯିବ। ଘର ସଜାଇବା ପାଇଁ ଗୋଟେ ଭଲ ଜିନିଷ ବି ହେଇଯିବ।
ତାହେଲେ ହଉ ଦେଖିବା ମୁଁ କରିନି ଆଜି ଚେଷ୍ଟା କରିମି ସେସବୁ କରିବା ପାଇଁ। ଆଉ
ସେମତି ବେଶୀ ଟାଇମ୍ ଲାଗିବନି। ଫ୍ରୀ ଟାଇମ୍ ଦେ
ମୁଁ କେବେ କରନି ନା ତ ସେଇଥିପାଇଁ ମୁଁ କହିଲି।
ହଁ ତୁ କରିନୁ ତତେ ବି ଟିକେ କଷ୍ଟ ଲାଗିବ ଫାଷ୍ଟ। ତ ଟ୍ରାଏ କର ହବ ଯଦି ହବ। ନହେଲେ କିନ୍ତୁ ବାହାରେ ଜିନିଷ କିଛି ଫୋପାଡିବୁନି ହେଲା ହଁ ଏଇଟା ହିଁ ଭଲ ହବ। ମାନେ ମୁଁ ଏସବୁ କରେ ପ୍ଲାଷ୍ଟିକ ଜିନିଷ ଛୋଟ ଛୋଟ ଜିନିଷ ଗୁଡା ସବୁ
ହଁ ଓ ହୋ ଭଲ ଆଉ ତମ ଦେହ କେମିତି ଅଛି ଏଇ ନା
ହଁ ଭଲ ଅଛି ଆଉ ତୋର
ଆଉ ଘରେ ସମସ୍ତଙ୍କ ଦେହ।
ହୁଁ ଭଲ ଅଛି।
ଆଉ ତମ ଘର ଟା କୋଉଠି ତ ଆଉ ଜାଣିପାରିନି
ମୋ ଘର ଟା ହଉଛି ଚଣ୍ଡିଖୋଲ। ମହାବିର ଟେମ୍ପଲ କେବେ ଆସିଛୁ କି
ନା କେବେ ତ ଯାଇନି ଭାବୁଛି କେବେ ଯିବି।
ହଁ ସେଠୁ ଆମ ଘର ପାଞ୍ଚ କିଲୋମିଟର କି ଛଅ କିଲୋମିଟର ହବ ଆଉ
ଓଁ ମୁଁ ଶୁଣିଛି କାଳେ ମାନେ ମହାବିନାୟକ ମନ୍ଦିରରେ କିଛି ଏମିତି ଅଛି ରହସ୍ୟମୟ। କଥା ମତେ ଟିକେ।
ଗାାମ ରହସ୍ୟମୟ କଥା ବୋଲି ଗୋଟେ ମାନେ ଶିବ ମୂର୍ତ୍ତିଟେ ବଡଟେ ତାଠୀରେ ପାଞ୍ଚଟା ଠାକୁର ଅଛନ୍ତି।
ସେଇଟା ହଉଛି କେବଳ ରସିମେହା ଆଉ ସେଇଠିକି ଯିବୁନ ସେଇ ନନପଟା। ଆ ସେ ତତେ ବୁଝେଇଦେବେ କେବେଥରେ ଆସିକି ଏଇଠି ଭିଜିଟ୍ କର ନଁ ବୁଲାବୁଲି କର ଦେଖିବୁ। ଆଉ ସାଙ୍ଗ ମାନ ତ
ତେବେ ଗଲେ ସାଙ୍ଗ ମାନଙ୍କ ସହିତ ତ କେହି ଯିବେନି ଏତେ ବାାଟ। ଆଉ ମୁଁ କେବେ ଗଲେ ନିଶ୍ଚିନ୍ତ ଯେମିତି ତମ ଘର ଆଡେ ମତେ ମୁଁ ଯିବି ନା
ହଁ ହଁ ହକ ଏଥିରେ ପଚାରିବାର କଣ ଅଛି।
ହଁ ତମ ଘର ଆଡେ ଯେମିତି ତମେ ମତେ ବୁଲେଇ ଆାଣିବ ଟିକେ। ତମର ପା ଆହୁରି ସେପଟେ ଅଛି ମାନେ ବହୁତ ଜାଗା କାଳେ ବୁଲିବା ପାଇଁ।
ହଁ ହଁ ଏ ଗୋଟେ ଛତିଆ ବର୍ତ୍ଟତା ତ ଜାଣିଥିବୁ ସେଇଟା ଫେମସ ଅଛି ମାନେ ସବୁଆଡେ। ସେଇଠି ଅଛି ଏବେ ଆଉ ଜଗେଶଵର ଧାମ ଗୋଟେ ଆର ବର୍ଷ ମାନେ ଦେଖି ତୁ ସେଟା ଭାଇେ ଚାଲି ନା ହଁ ହଁ ମିଲିକେ ତାର ସେଟା ଆଉ ଏବେଟ ଗୋଟେ ଜଗନ୍ନାଥ। ଲ ହେଲା ସେଠି ଠାକୁର ରହିନାହାନ୍ତି କିନ୍ତୁ ମାନେ ଜାଗା ବହୁତ ବଢିଆଇଛି ଲୋକମାନୋନ ବୁଲାବୁଲି କରିବା ପାଇଁ ଭଲ ହେଇଛି ଯୋଉ ବି କେତେବେଳେ ସେ କେତେବେଳେ ଆସିଲାେଳେ କାକକୁ ବୁଲାକୁ ପଡିବ ଆଉ।
ଓହୋ ହଉ ତାହେଲେ ମୁଁ ନିଶ୍ଚିନ୍ତ ଯିମି
ଏତେ ଗୁଡାଏ ଜାଗା କିନ୍ତୁ ଗୋଟେ ଦିନେ ବୁଲିବା କଷ୍ଟ ଟିକେ ଲ ଭଝଉ ମଲେ ହଁ ହଁ ଦି ଦିନ ରହିଗଲେ ତାରି ବଢିଆରେ କ ଅଲଗା ଅଲଗା ଲାଇ ହେଇଯାଉଛି ନା
ଆଉ ହଁ ଆଉ ମୁଁ ଗଲେ ସେ ଯୋଉ ଦି ଦିନ ରହିବି ମତେ ତମେ ରୋଷେଇ ସେଇ କରିକି ଦବ ମୁଁ ଖାଇମି।
ମତେତଛନ୍ତି ଆ କେବେଳ ଚା ଟା ଭଲସେ ଆସେ ଆଉ
ପିକି ରହିଛିମି ଦତିି ଦିନ ହେଲେ ମତେ ଦବ।
ହଉ ତାହଲେ ଦେବୀ ହେଇଯା ଗୋଟେ କଥା।
ଆଉ ଘରେ ସବୁ କଣ କରୁଚନ୍ତି ମାନେ ଆଣ୍ଟି ହରିଆ କଣ କରୁଚନ୍ତି?
ଆଣ୍ଟି ସନ୍ଧ୍ୟା ଦଉଚନ୍ତି ଏବେ ତ ସନ୍ଧ୍ୟା ନା। ଆଉ ବାପା ତ ବାହାରେ ଅଛନ୍ତି ହୁଁ ହୁଁ। ଦିଦି ତା ଟ ଛୋଟ ଝିଅ ସେଇ ବସିଛି ପାଖରେ।
ଆଉ ଝିଅ?
ଝିଅ ଏ କେଳୁଛି। ତା ପଛରେ ଦୌଡି ଦୌଡି ମୋ ଦିନ ଯାଉଚି।
ଅ ହ ଆଉ କେବେ ଆସ ଆମ ଘର ଆଡେ ଆସ କେବେ।
ହଁ ହଁ ଯିବା ସିଓର।
ବୁଲିକିନା ଯିବ ଆମର ମାନେ କେବେ ଆସିନ ନା କେବେ ବି। ତ ଆସିବ କେବେ ବୁଲିବା ଆଉ।
ହଁ ହଁ ହଁ ନିଶ୍ଚୟ ଯିବି।
ହ
ସେ ଡାକୁଚି ଆ ମୁଁ ଯିବିନି ନା।
ହଁ ଆଉ ତମର ସେପଟେ ରଥଯାତ୍ରା ହୁଏ ନା?
ହଁ ହୁଏ କିନ୍ତୁ ବହୁତୁ ବଡ ରଥ ହୁଏ ନା। ହୁଁ ମାନେ ବଢ ହୁଏନିକି ଛୋଟ ହୁଏନି ମିଡିଲି ହୁଏ କିନ୍ତୁ ଭଲ ସଜା ସଜି ଟା ବହୁତୁ ବଢ଼ିଆ ହୁଏ। ମୋର ପାଖରେ ଆର ବର୍ଷର ବି ଫର୍ଟ ଅଛି ମୁଁ ତତେ ଛାଡିଦେବି।
ଅ ହ ମାନେ ଛୁଆ ମାନେ ବସିକିବୋଧେ ମିଶିକି କରନ୍ତି।
ହଁ ଛୁଆମାନେ ବଡ ଲୋକ କେହି ନାହାନ୍ତି ଛୋଟ ପିଲା ମିଶିକି କରନ୍ତି ଆଉ।
ହଁ ହଁ ଆଉ ତମ ଗାଁ ରେ କି କି ମନ୍ଦିର ଅଛି?
ଆମ ଗାଁରେ ନା ଆମ ଗାଁ ରେ ଗୋଟେ ଛୋଟ ଶିବ ମନ୍ଦିର ଟା ଅଛି ଗୋଟେ ହନୁମାନ ମନ୍ଦିର ଅଛି ଆଉ କିଛି ନାହିଁ।
ହଉ
ଆଉ ତମର?
ହ
ଅା
ହ
ହ୍ୟାଲୋ।
ହ୍ୟାଲୋ।
ହୁଁ ତମର ସବୁ କଣ କଣ ମନ୍ଦିର ଅଛି?
ଆମର ଏପଟେ ଅଛି ଜଗନ୍ନାଥ ମନ୍ଦିର। ମାନେ ମନ୍ଦିର ଭିତରେ ସବୁ ଅଛନ୍ତି ଆଉ ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ହନୁମାନ ମନ୍ଦିର ଆଉ ଲକ୍ଷ୍ମୀ ମା ମନ୍ଦିର ଏଇଆ ଅଛନ୍ତି ଆଉ।
ଆଚ୍ଛା ଆଉ ଆମର ଗ୍ରାମ ଦେବତୀ ଦେଖିବୁ ବହୁତୁ ଭଲ ହେଇଛନ୍ତି।
ହଁ ମାନେ ମୁଁ ଶୁଣିଚି ଗ୍ରାମ ଦେବତୀ ଥାଆନ୍ତି ମାନେ ଗାଁ ମାନଙ୍କରେ। ମୁଁ ଏମାନେ ଜାଣିଚି ମୁଁ କେବେ ଦେଖିନି ତ।
ହଉ କେବେ ଆସିଲେ ରହିବୁ ଯୋଉ ଦିଦିନି ତତେ ମୁଁ ସବୁ ବୁଲେଇକି ଦେଖେଇଦେବି ଆଉ।
ହଉ ମୁଁ ମାନେ ତମ କଥା ଶୁଣିକି ମତେ ଏବେଠୁ ଇନ ମାନେ ବହୁତୁ ଇଚ୍ଛୁକ ହେଲାଣି ଯିବା ପାଇଁ ତମ କତିକି।
ହ ହ ହଉ ନିଶ୍ଚୟ ସମୟ ବାହାର କରିକି ଆସିବ।
କାଇଁକିନା ମୁଁ ଶୁଣିଚି ନା ମାନେ ସେପଟ ଜାଗା ଟା ବହୁତୁ ପ୍ରାକୃତିକ ନେଚର ଉପରେ ବହୁତ ବଢିଆ। ଆ ମାନେ ମ
ହଁ ହଁ।
ତ ସେଇଥିରେ ମୋ ଇଣ୍ଟରେଷ୍ଟ ଆହୁରି ବଢିଗଲାଣି ମାନେ ଯିବା ପାଇଁ। ହଉ ସାଙ୍ଗ ମାନେ ଆଉ କେବେ ଆମେ କଥା ହବା? ଆଉ କଅଁ କହୁଚ? ହଉ ମୁଁ ରଖୁଛି ତାହଲେ ଆଜ୍ଞା।।